ଜୟ ଜଗନ୍ନାଥ ଆଉ କଣ କରୁଥିଲ?
ଉ ବସିଛି ଆପଣ କଣ କରୁଛନ୍ତି?
ମୁଁ ଏଇ ଟିଭି ଟିକେ ଦେଖୁଛି ଆଉ।
ଯା ହଉ।
ମତେ ଟିକେ ମତେ ଟିକେ ଟିଭି ଦେଖିବାକୁ ଟିକେ ଭଲ ଲାଗେ ବେଶି ବେଶିକାଲି କପିଲ ଶର୍ମା ଶୋ
ଆଛା ଆଉ ମନୋରଞ୍ଜନ କରିଛନ୍ତି।
ହଁ ମନୋରଞ୍ଜନ ଟିକେ ହେଲେ ଭଲ ଲାଗିବ ଦିନ ଟା ସାରା। କଣ କରିବା ତମେ ମାନେ ବାହାରକୁ ଯାଉଛ ଲୋକଙ୍କ ସାଙ୍ଗରେ ମିଶୁ ଆସୁଛ ତମମାନଙ୍କର ସେଇଟା ଗୋଟେ ଅଲଗା ପ୍ରକା
ଆ ଆଛା କିନ୍ତୁ ହଁ ସେ ତ ଦେଖିବାକୁ ପଡୁଛି ତାପରେ ରୋଗୀଙ୍କୁ ଦେଖି ଦେଖି ଆମକୁ ତ ଲାଗୁଛି ଆମେ ବି ରୋଗୀ ହେଇ ହେଇ ସାରିଲୁଣି ହି ହୀ ଆମେ କହୁଛୁ ରୋଗୀ ଯାକି ରେ ରୋଗି ଉଠିଯାଆନ୍ତୁ ଆମେ ଶୋଇପଡୁଛୁ ସେ ବେଡ୍ ରେ।
ହି ହିଁ ନାଇଁ ସତ କଥା। ମୁଁ ଆଜି ଜଣଙ୍କ ସହିତ କଥା ହଉଥିଲି। ସେ ଜଣେ ଭଦ୍ରକର ସେ କହୁଥିଲେ ତାଙ୍କର ଦିଟା ଝିଅ। ଆଉ ଯୋଉ ବୋନେ ଯୋଉ ରୋଗ ନଥାଏ
ଆଜ୍ଞା, ଆଜ୍ଞା।
ତାଙ୍କର ଗୋଟେ ଝିଅକୁ ସେମିତି ହେଇଯାଇଚି।
ଓହୋ! ବୋନମେର ହାଡ ହାଡକୁ ହେଇଯାଇଛି। ତାଙ୍କ
ହଁ ତ ପୁରା ପାଞ୍ଚ ସାତ ବର୍ଷ ହେଲାଣି କହିଲେ ମୁଁ ଯୋଉ ଭୋଗୁଛି କୁ କୁହନ୍ତୁନି ତାକୁ ପୁଣି ସେଟା ଉଁ, ଉଁ, ତା ଦେହରେ ସେ ଜୀବାଣୁ ଟା କଣ ହଉନଥିଲେ। ଯୋଉଟା ମାନେ ଆଉ ଜଣଙ୍କ ଦେହରୁ ଆଣିକି ତା ଦେହରେ ପଶିବାକୁ ପଡିଲା।
ଛାଡି ଦେଇଛନ୍ତ।
ହଁ ଛାଡା ଛଡା ଗଲା ଯୋଉଟା କି ତା ଭଉଣୀ ତା ବଡ ଭଉଣୀର।
ଓହୋ! କାଇଁକି, କାହିଁକି, ଏମିତି କାହିଁକି କରିଲେ?
ଡକ୍ଟର୍ ପା କହିଲେ ଆଉ କାହାର ମ୍ୟାଚ୍ କରିବନି ବୋଲି।
ଆଚ୍ଛା।
କହିଲାଙ୍କୁ ସେମାନେ ଦେଖେଇଲେ ପ୍ରଥମେ କହିଲେ ଆମେ ଦେଖେଇଲୁ ଛ-ଏ ଫାଷ୍ଟ ଦେଖି ଖିଲେ ଯୋଉ କଟକ ରେ। ତାପରେ ଏମସ୍ ରେ ତାପରେ ଯାଇ ସମ୍ ରେ। କହିଲେ କୁହନ୍ତୁନି ଭଉଣୀ କେତେ ବୁଲି ବୁଲି ବୁଲି ବୁଲି ମାନେ ମାନେ ଶତ୍ରୁକୁ ବି ଏମିତି ରୋଗ ନ ଦିଅନ୍ତୁ। ମାନେ ଏତେ କଷ୍ଟ। ମାନେ ସେ ଝିଅ ମାନେ ଟିକେ ଟିକେରେ ଇନ୍ଫେକ୍ ସନ ହବ। ତାଙ୍କ ତାଙ୍କର ମାନେ ଇଏ ପାୱାର ଟା ନଥିବ ନା। ତ ସିଏ
ପାୱାର୍ ଟା ନଥାଏ ।
ତ ସେଇଥିପାଇଁ ସେଟା ହେଇପାରୁନି ବୋଲି ହଁ ସେଇଟା ତାଙ୍କ ଦେହରେ ମାନେ କଣ ବଢୁନାହାନ୍ତି ବୋଲି। ତେଣୁ ତାକୁ ତା ବଡ ଭଉଣୀ ଦେହରୁ ଆଣିକି ସେ ଜୀବାଣୁ ଗୁଡା ତାକୁ ଛଡା ଗଲା ତା ଦେହରେ।
ଓ ହୋ!
ତ ସିଏ ସେମିତି କ ହୁଥାନ୍ତି, କହିଲେ ଭଉଣୀ କୁହନ୍ତୁନି କେତେ କଷ୍ଟ ମାନେ କୁହନ୍ତୁନି ଦି ବର୍ଷ ହେଲା ଦି ମାନେ ଦି ଝିଅ ତାର ଦି ବର୍ଷ ହେଲା ମାନେ ତାର ଟ୍ରାନ୍ସପ୍ଲାଣ୍ଟ ହେଲା ଯୋଉ ମାନେ କହିଲେ ମୁଁ କୁଆଡେ ବି ଯାଇନି ବାହାର କି ଜିନିଷ ଆମେ ଖାଉନୁ କିଛି ନାହିଁ।
ଓହୋ! ଇନଫେକ୍ସନ ହେଇଯିବ। ହଁ ବହୁତ ପଇସା ସେଥିରେ ଖର୍ଚ୍ଚ କରି ଆଉ ସେଥିରେ ବି ବହୁତ ମାନେ ବଞ୍ଚିବାର ବହୁତ ମାନେ ଇଏ। ବହୁତ ମାନେ କମ ଆଶା ସେଇଥି
ସେୟାକୁ କହିଲି ପା ଜୀବ ଥିବା ଯାଏ ଲୋଭ ଛୁଆ ଗୁଡା କଣ କରିବୁ ତଥାପି ସେ ଝିଅ ପ୍ଲସ୍ ଟୁ କରିବ ଏବେ। ମାନେ ସିକ୍ସ ରୁ ଜଣା ପଡିଲା। ମାନେ ଛଅ ବ- ପାଞ୍ଚ ବର୍ଷ ତାଙ୍କର ଏଇଥିରେ ଲାଗିକି ରହିଗଲା।
ଓହୋ!
କହିବାର ମାନେ ହେଲା ତୋମେ ଯେହେତୁ ଏ ଲାଇନ୍ ରେ ଅଛ ତ। ସେଇଥିପାଇଁଁ ମୁଁ ସେଇଟା ତୋମ ସହିତ ରେ ଟିକେ
ସଥ ଉଁ, ଯାହା ହଉ ଭଲ ଲାଗିଲା। ହଁ ଦୁଃଖ ଟାକୁ କାହା ଆଗରେ କହିଦେଲେ ଯୋଉଟା କି ତାଙ୍କୁ ଟିକେ ମାନେ ତାଙ୍କ ମନ ହା-ଟିକେ ହାଲକା ଲାଗିବ ସେଥିପାଇଁ ସେ ଆପଣଙ୍କୁ କଣ ଜଣେଇଥିଲେ।
ମୁଁ ବି ତାଙ୍କୁ ସେଇୟା ବୁଝେଇଲି। ମୁଁ କହିଲି କିଛି ବ୍ୟସ୍ତ ହୁଅନ୍ତୁନି। ଦେ ଖନ୍ତୁ ଭଗବାନ ଦେଇଚନ୍ତି ରୋଗଟା ହୁଏତ କିଛି ଆଗକୁ ଭଲ ହେଇଥାଇପାରେ। ଆଉ ନା ରୋଗରେ ଆଉ ଭଲ କଣ ଆମେ ତ ଏତେ ଭୋଗିଲୁଣି କହିଲି ଦେଖନ୍ତୁ ଭୋଗିବାଟା ମାନେ ଆମେ ସେଟା କହିପାରିବାନି। ଲୋକୋ ଅଛନ୍ତି ଆହୁରି କଣ କଣ ତାଙ୍କର ମାନେ ଅଙ୍ଗ ବି କଣ କଣ ଗୋଟେ ଗୋଟେ ହେଇଯାଉଛି। ତମେ ନିଜେ ଭାବୁନ। କିନ୍ତୁ ସେତେ ତ ଜିନିଷ ଟା ଆମର ଅସୁବିଧା ହେଇନି ଯେ ତୁ ଆମ ଛୁଆ ଅଛନ୍ତି ଆମେ କଷ୍ଟ କରିଚେ ଆଉ କଁ କରିବା। ସେଇଆ ବୁଝେଇଲାଙ୍କୁ କହିଲେ ହଁ ବୁଝିବାଟା ସହଜ ଏମିତି ସିଏ ବି କହିଲେ।
ସେ ସତ କଥା ଆମେ ସିନା ପାଟିରେ କହିଦୋଉଛେ କିନ୍ତୁ ଯି ଯେଉଁମାନେ କର୍ମ ମାନେ ସେ ତାଙ୍କୁ ମାନେ ଯୋଉଟା ଲାଗୁଛି ସିଏ ହିଁ ଜାଣିଚନ୍ତି ତାଙ୍କୁ କେତେ କସ୍ ଷ୍ଟ ଲାଗୁଛି ଯିଏ ଭୋଗୁଥିବେ ସିଏ ହିଁ ଜାଣୁଥିବେ। ଯିଏ କ ମାନେ କହିବା ପାଟରେ ସିନା ଆମେ କୋ କହିଦେବା ବୁଝେଇ ଦେଇ ପାରିବା କିଛି ସମୟ ପାଇଁ ମନକୁ କିନ୍ତୁ ତାଙ୍କୁ ଯୋଉ କଷ୍ଟଟା ତ ତାଙ୍କୁ ହୋଉଥୁ
କିନ୍ତୁ ଦେଖ ଯଦି ଆମେ ସେଇ ଜିନିଷ ଟାକୁ କହିବା ବି କି ହଁ ହଁ ଏମିତି ହେଇଗଲା।
ଭଏସ ଶୁଭା ଯାଉଛି ତ ଆପଣଙ୍କୁ।
ନାଇଁ ତ ଏବେ ହିଁ ଏବେ ଶୁବିଲା କଟିଯାଉଥିଲା। ତ ସେଇଆକୁ ସେ ସେଇଆ କ କୋହୁଥାନ୍ତି ମନ ଦୁଃଖ କରୁଥାନ୍ତି ଝି
ଭୋଉଣୀ ଭଏସ ଶୁବାଯାଉନି ଆପଣଙ୍କର ଠିକ ଭାବରେ।
ମୋର ଶୁବୁନି।
ନାଇଁ।
ହାଲ୍।
ହଁ ହଁ ଏବେ ଶୁଭାଗଲା ମୁଁ କହିନି ହଁ କଣ କରିବା ଆଉ ମନକୁ ଖାଲି ସନ୍ତନା ଦେବା ଛଡା ଆଉ କିଛି ଆଉ କରିପାରିବିନି ହୁଁ।
ଅହଁ ତମର ଝିଅ ଉଁମା ତମେ ତିନି ଭୋଉଣୀ କୋହୁଥିଲ ନା
ଆଜ୍ଞା ଆମେ ତିନି ଭୋଉଣୀ।
ବଡ ଭୋଉଣୀ
ବଡ ଭଉଣୀ ବାହାହେଇ ଯାଇଚନ୍ତି।
ତମର ହେଇନି
ନାଇଁ ମୁଁ ମୋ ଉପର ଭୋଉଣୀ ଅଛନ୍ତି।
ତମୋ ତମେ ତମେକୁ ଏବେ କେତେ ବର୍ଷ।
ସବୁ କଥା ତ କହିହବନି କହିବା ଜଣେଇବି ଆପଣଙ୍କୁ
ହଉ ହୋଉ ହୋଉ ଆଚ୍ଛା ଠିକ୍ ଅଛି ଆଉ ଆଉ ସାନ ଭୋଉଣୀ କଣ କରୁଚନ୍ତି।
ନାଇଁ ମୋ ଉପରେ ଭୋଉଣୀ ଅଛନ୍ତି ସେ ସାନ ନୁହଁ ମୋ ଉପର ଭୋଉଣୀ ସେ
ଆଚ୍ଛା ତମେ ସଭା ସାନ
ସଭା ସାନ ମୁଁ ଘରର ଛୋଟ ଆଉ ଗେଲ୍ହି ଝିଅ।
ଅଁ ହୋ ହଁ ହଁ ହଁ ଆଚ୍ଛା ଆଚ୍ଛା। ତମକୁ କଣ ବ ମାନେ ତମ ହବିଜ୍ କଣ କଣ ପସନ୍ଦ କର କରିବାକୁ।
କବିତା ଲେଖିବାକୁ ଭଲ ଲାଗେ ଆଉ ଚିତ୍ର ତିଆରି କରିବାକୁ ଭଲ ଲା ଗେ
ସେଇଥିପାଇଁ ତମେ ଏତେ ଓଡିଆରେ ସ୍ପଷ୍ଟ କବିତା ହିଁ ଲେଖୁଛ ଠିକ କଥା ଆଉ
ହଁ ମୁଁ ଓଡିଆରେ ଲେଖେ ହିନ୍ଦୀରେ ଲେଖେ।
ଆଚ୍ଛା। ଆଉ କଣ ସବୁ
ହଁ ମନକୁ ଯେତୋବେଳେ ଆସେ କିଛି ଦୁଇ ପଦ ଲେଖିଦିଏ। ମୁଁ ବି ଆଗରୁ ମୁଁ ଜାଣି ପାରୁନଥିଲି ଆ ଆଗୁରୁ କଁ କରେନି ମୁଁ ମୁଁ ସବୁବେଳେ ପାଠ ପଢେ ମୋ ମୁଣ୍ଡ ଉପରେ କିଛି ଖ ବହି ଖାତା ମୋ ପାଖରେ କିଛି ଥିବ। ମୁଁ ସକାଳୁ ଉଠିଲା ବେଳକୁ ଖାତା ବହି ସାରା ସବୁଆଡେ ଲେଖିଦିଏ। ଥିବି। ତ ହ ସମସ୍ତେ ମାନେ ନିଦରେ ଉଠିକି ମୁଁ ସବୁ ଲେଖି ଦେଇଥିବି କିନ୍ତୁ ମୁଁ ଜାନଥିବି ସକାଳୁ ଉଠିକି ଦେଖିବି ଯେଁ ମୁ ଲେଖିଛି।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
ତାପରେ ଏବେ ଏବେ ଅଭ୍ୟାସ ହେଇଗଲାଣି ସେ ଅଭ୍ୟାସ ସେଇ ଯାଇ ବିି ସେଧା ସେ ଏବେ ବି ସୁଦ୍ଧା ଭାବି ଦଉଛି ଏବେ ଦେଖିଲା ବେଳକୁ ହଁ ଦେଖୁଛି ଏବେ କିନ୍ତୁ ନିଜେ ଭାବିକି ବି ଲେଖିଦଉଛି।
ଆଚ୍ଛା।
ଆଗରୁ କିନ୍ତୁ କିଛି ଜାଣିପାରିନଥିଲି ଲେଖିଦଉଥିଲି। ତାପରେ ସକାଳୁ ଉଠି ଦେଖିଲା ବେଳକୁ ହଁ ମୁଁ ଲେଖିଛି କବିତା ହା ହା।
ଆ ହଁ।
ଏମିତି।
ଓହୋ ଆଉ। ତମ ବଡ ଭଉଣୀଙ୍କର ତାଙ୍କର କଣ ମାନେ ହବି?
ହୁଁ ତାଙ୍କର ପାଠ ପଢା ପ ସିଏ ପଢାପଢି ଭଲ ପଢାପଢିଲ । ଶିଏ ଚାକିରି ଉଁ। କରୁଛନ୍ତି ଗୋଟେ ବେସରକାରୀ ବ୍ୟାଙ୍କ ରେ।
ଓ ହୋ ହଁ ହଁ ହଁ ହଁ। ବ୍ୟାଙ୍କ ରେ କରୁଛନ୍ତି ନା ଭଲ ଆଉ ମ ସବୁ ଭଉଣୀ ତମ ମାନେ ସବୁ ଆତ୍ମନିର୍ଭର।
ଆତ୍ମ ନିିର୍ଭରଶିଳ। ଆଜିକା ଦୁନିଆ ଯେମିତି ହେଲାଣି ନିଜେ ନିଜେ ଆତ୍ମନିର୍ଭରଶୀଳ ନହେଲେ ତାଙ୍କ ସହିତ ସାହା ଦେଇ ଦୁନିଆ ସହିତ ସାହା ଦେଇ ଚଳିପାରିବନି ସବୁବେଳେ ନିଜେ ଆତ୍ମନିର୍ଭରଶୀଳ ରହିବ ହିଁ ଭଲ। କେହି ପଦେ ତମକୁ କିଛି କହିପାରିବେନି ଫାଷ୍ଟ କଥା ତାପ ସେକେଣ୍ଡ ରେ ସେମାନେ ତମେ ସବୁ କିଛି କରିପାରିବନି। ନିଜେ ନିଜକୁ କିଛି ସବୁବେଳେ ଚେଷ୍ଟା କରିପାରିବେ ଯେ ନିଜ ନିଜକୁ ସ ସ୍ଵାଧିନ ରଖିପାରିବ ଯୋଉଟା କିି ନିଜ ଯଦି ଆତ୍ମନିର୍ଭର ଶୀଳ ହେଇପାରିବ।
ହ
ଆଉ ସବୁବେଳେ ବାବା ମା ବି ସାଥ ଦେଇଛନ୍ତି ଆମକୁ ସବୁବେଳେ ଆଗକୁ ଯିବାକୁ ସେଇଟା ଭଲ ଲାଗୁଛି।
ହଁ ହୁଁ ହୁଁ ନାଇଁ ସତ କଥା ବାପା ମା ସାଥ ନଦେଲେ କିଏ ସାଥ ଦବ ତାପରେ ଆଜିକାଲି ଯୁଗରେ ସେ ଏ ଉଁ
। ଦୁନିଆ ସହିତ ତାହା ସାଦ ଦେଇ ଚାଲିବା ବହୁତ ମାନେ ମୁସ୍କିଲ ଯଦି ବାପା ମା ସତ
ଆଉ ଯଦି ସେମାନଙ୍କର ମାନେ ମାନସିକ ଠିକ ଅଛି ଯେ ନାଇଁ ମୋ ଛୁଆ ପାଠ ପଢିବେ। ମଣିଷ ହେବେ ସେ ଅଲଗା ଆଉ ଆହୁରି ବି ବାପା ମା ଅଛନ୍ତି କିଛି ନାହିଁ ଯେତିକି ପଢିଲୁ ପ ବା ହେଇଯା ହା ହା, ତ ସେ ସେଇଟା ହେଇଗଲେ ମୁଣ୍ଡ ଖରାପ୍। ।
ମୋର ଜଣେ ସାଙ୍ଗ ପିଲା ଟେ ଅଛନ୍ତି ସିଏ ପଢିବାକୁ ଚାହୁଁ କିନ୍ତୁ ତାଙ୍କୁ ମାନେ କହୁଛନ୍ତି ନାଇଁ ତଙ୍କ ପା ମାନେ ମୋର ଛୋଟ ବୟସର ଟିକେ। ତ ସିଏ ପଢିବାକୁ ଚାହୁଁଛନ୍ତି ତାଙ୍କୁ ଚେ ନାଇ ତମର ବାହାଘର ହବ ନହେଲେ ତାଙ୍କୁ ତିନି ଦିନ ହେଲାଣି ସେ ଝିଅ ଖାଇନାହାନ୍ତି। ତାଙ୍କ ଘରେ ଖାଇବା ତାଙ୍କୁ ଦଉନାହାନ୍ତି ସେ ଖାଇବା ରୋଷେଇ କରି ନିଜେ ନିଜେ ଖାଇ ଦଉଛନ୍ତି। ହେ। ନିଜେ ନିଜେ ଖାଇ ଦଉଛନ୍ତି କିନ୍ତୁ ଘରେ ତାଙ୍କୁ ଡାକୁନାହାନ୍ତି ଟିକେ ଖାଇବା ଆସ କି କଣ।
ସେମାନେ ଚାହୁଁଛନ୍ତି କେମିତି ଆମ ମୁଣ୍ଡରୁ ବୋଝ ଟା ଓହ୍ଲେଇ ଦବୁ। ମେନ୍ କଥା ହେଲା ଏୟା ବାହାଘର କରିଦେଲେ ସରିଗଲା ତାଙ୍କ
ଗୋଟେ ମାନେ ପିଲାଟେ ସେତିକି ମାନେ । ତାର ବ ସେଥିପାଇଁ ତାର ବୁଦ୍ଧି ହେବା ଦରକାର ସେ ସେ ଟିକେ ବଡ ହେବା ଦରକାର କି ଜାଣିବା ଦର କାର କିଛି ଆଉ ସେ ନ ଜାଣିକି ଖାଲି ଶୁଣି ସବୁବେଳେ ଛୋଟ ବେଳୁରୁ। ବିବାହ କରିଦେଲେ କଣ ହେବ।
ନାଇ ସେଟା ସେମାନେ ତ ବୁଝି ନାହାନ୍ତି ବାପା ମା ତ ଏତେ ବଡ ହେଇକି ବୁଝି ନାହାନ୍ତି ଆଉ।
ସଂସାର ବିଷୟରେ ନ ଜାଣି ସଂସାରକୁ ଯିବେ ମାଡି। କଣ କହିବ।
ତେଣୁ ସିଏ ନିଜେ ବୁଝିକି ନାଇଁ ଛୁଆ ପଢୁ କି କମ କରୁ କିଛି ନାଇଁ। ନାଇଁ କିନ୍ତୁ ବାହାଘର କରିଦେଲେ ଆମ ମୁଣ୍ଡରୁ ବୋଝ ଟା ଓହ୍ଲେଇ ଗଲା ସରିଲା ତେଣୁ ସେ ଯାହା କରୁ ନକରୁ। ଆଉ ଯଦି ବି ସ୍ଵାମୀ କିଛି କହିଲେ ଆମେ କହିବୁ ନା ମା ତୁ ବାହା ହେଲୁ ତୁ ଯା। ତୋ ଘର ସେଠି ଆଉ ଏଣ୍ଟ୍ରି ମାନେ ଆଉ ତତେ ପ୍ରବେଶ ନାହିଁ। ତେଣୁ ଏଇଟା ଯୋଉ କଥା ଲୋକଙ୍କର।
ଏମିତିଆ।
ନିଜ ବାପା ମା ସେଇୟା ଆଉ ଯାଇକି ଆଉ ଜଣଙ୍କ ଘରେ ତମେ ସେ ଜିନିସ ସଟା ତାଙ୍କଠୁ ଆଶା କରିବା ଟା ଭୁଲ। ହୁଁ ହୁଁ ହୁଁ।
ଯାହା ହଉ ମୋ ବାବା ମା ସେମିତି ନୁହେଁ ସବୁବେଳେ ଆମକୁ କୁହନ୍ତି ସବୁବେଳେ ପାଠ ପଢ।
ହଉ ତମେ ଯାଅ କଣ ଟିକେ କର ମୁଁ ଯାଏ ଘର ଓଳା ଓଳି କରେ।
ହଉ ଯାଆନ୍ତୁ ଆପଣ କଣ କାମ କରିବେ। ଆମେ ପରେ ପୁଣି କଥା ହେବା ରହିଲି ଜୟ ଜଗନ୍ନାଥ।
କଥା ହେଇ ଖୁସି ଲାଗୁଚି। ହଁ ହଁ ହଉ ହଉ ହଁ ହଁ ହଁ।